ଓ।
ହଁ କଣ କରୁଛନ୍ତି ଆପଣ?
ବସିଛି।
ଓହୋ ଆଉ ଆପଣଙ୍କ ଆଡେ ବର୍ଷା ଫର୍ଷା ହଉନି?
ହଁ ଅବିକା ବର୍ଷ ଛାଡିଲା ଆଉ ତମ ଆଡେ?
ହଁ ଆମ ଆଡ ବର୍ଷା ହଉଥିଲା ଏବେ ଛାଡିଛି ଆଉ।
ଓହୋ ଆଉ ସେକର ପାଣିପାଗ କେମିତି?
ଗୋଟେ ପାଣି ବି କେ ପ ଅଧିକ ଖରା ହଉଛି ଆଉ ବେଳେ ବେଳେ ବର୍ଷା ହଉଛି ବେଶୀ ବର୍ଷା ତ
ଓ ହୋ। ହୁଁ ହୁଁ। ପାଖରେ ସେମିତି ଆଉ ଖରା ଟିକେ ଟିକେ ହଉଛି ସକାଳ ଟାଇମ ଆଉ ସନ୍ଧ୍ୟାବେଳ ଟାଇମ ଟା ଟିକେ ବର୍ଷା ହଉଛି ଆଉ
ଆଉ ଖାଇସାରିଲୁଣି ନା?
ହଁ ଖାଇସାରିନି ଆପଣ?
ହଁ।
କଣ ଖାଇଚନ୍ତି?
ମଟନ ଆଉ ଭାତ।
ଓହୋ ଆ ଆପଣ କଣ କଣ ସବୁ ରୋଷେଇ ଆସେ?
ନା ମତେ ଏତେ କିଛି ରୋଷେଇ ଆସେନି?
ଆଉ କିଛି ବି ଆସୁନି?
ନାଇଁ।
ଆଉ ଆପଣ କଣ ପଢ଼ାପଢ଼ି କରୁଛନ୍ତି?
ନାମୋର ପଢା ସଇଲାଣି।
ଓହୋ।
ହଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ।
ସମସ୍ତେ କଣ କରୁଛନ୍ତି?
ଏବେ ବାବା ଛୁଟିରେ ଅଛନ୍ତି ମାମା ଘରେ। ହୁଁ ଆଉ ଭଉଣୀ କମ୍ପ୍ୟୁଟର କ୍ଲାସ କରୁଛି।
ହ ହୋ।
ହୁଁ। ହୁଁ ଆଉ ଏବେ କୋଉଠି?
ହଁ ମୁଁ ଏବେ ଏ ମେସ୍ ରେ ଅଛି ଆଉ ପଢାପଢି ଚାଲିଛି ସେଥିଲାଗି ଆସିଥିଲି ଆଉ।
ଆଉ ଆପଣଙ୍କର ଆଜି ଦିନ ଟା କେମିତି କଟିଲା?
ସେମିତି ଆଉ କଟିନି ଆହୁରି ଅଛି।
କଟିନି ବୋଲି ଅଧା ତ ସରିଗଲାଣି ନା।
ହଁ ଅଧା ସରିଗଲାଣି ଆଉ ଅଧା ଅଛି ଆଉ।
ହଁ। ଆଉ ବର୍ଷା ଋତୁ ବିଷୟରେ କଣ ଟିକେ କୁହନ୍ତୁ?
ବର୍ଷାର ଋତୁ ସେରେ ହେ ମୋର କିଛି ନଲେଜ ନାହିଁ।
ଅ ହୋ।
ଉଁ।
ଆଉ କଣ ବିଷୟରେ ଆପଣଙ୍କର ଜ୍ଞାନ ଅଛି କୁହନ୍ତୁ ତ?
ମୋର ବେଶୀ କିଛି ନଲେଜ ନାହିଁ। ଏମିତି ନର୍ମାଲି ଆଉ ଖାଉଛି ପିଉଛି ବୁଲୁଛି ଆଉ।
ହ ହଁ।
ହୁଁ ଆଉ ସେଠି ନିଜେ ରୋଷେଇ କରିକି ଖାଉଛ?
ହଁ।
ହୁଁ ଆ କ୍ୟାଣ୍ଟିନ୍?
ନା ଏଠି କ୍ୟାଣ୍ଟିନ ର ସୁବିଧା ନାହିଁ ନିଜେ ତ ରୋଷେଇ କରି ଘର ସବୁ- ଜିନିଷ ଆଣିକିନା ଚାଉଳ ଭାତ ଏଇ ଯଉ ଚାଉଳ ଡାଲି ପନିପରିବା ସବୁ ଆଣିକିନା ଏଠି ରୋଷେଇ କରିକି ଖାଉଛୁ ଆଉ ସାଙ୍ଗସାଥି ମିଶେଇକି ଆଉ।
ଭଲ ଆଉ।
ହଁ।
ହୁଁ ହୁଁ ସେଠୁ ରୁମୁ ଆଉ କେତେ ବାଟ କଲେଜ ଟା କେତେ ବାଟ?
ରୁମ୍ ଠୁ କଲେଜ ଟା ଦୁଇ କିଲୋମିଟର ହବ। ଏଟା ପୁରା ମରୁଭୂମି ଏରିଆ ଟେ- ନାଇଁ ଚାଲିକି।
ଆଛ ବହୁତ୍ ଭଲ ଆଉ।
ହଁ ଆଉ ଆପଣ ଏବେ ଗାଁରେ କଣ କରଚ୍ ଆପଣଙ୍କ ସାଙ୍ଗସାଥି?
ସାଙ୍ଗସାଥି ଏବେ ଘର କତିରେ ଅଛନ୍ତି। ମୁଁ ଯାଉଛି ଏବେ ଧନେଇ ନାଳ ଆଡ଼େ।
ଓହୋ। ଏଇନା ଭୁଲିବେ ପ୍ରାକୃତିକ ସୌନ୍ଦର୍ଯ୍ୟ କ କାହ୍ନୁ କତିକି ଆସିବେ ଆଉ, ନାଇଁ।
ଆଉ, ସେପଟେ ଟ୍ରାକ୍ଟର ଫାକ୍ଟର ଅଛି ନା?
ହଁ ଅଛି। ଟ୍ରାକ୍ଟର ଅଛି, ଅଟୋ ଅଛି, ବସ୍ ଅଛି, ସାଇକେଲ ଅଛି, ଟ୍ରେନ ଅଛି, ସବୁ ଅଛି।
ବିଲ ଫିଲ ହେଗାର ଚାଷ ହଉଛି?
ହଁ ବିଲ ଫିଲ ଚାଷ ଅଉଛି। ଟିକେ ବିଳମ୍ବରେ ହଉଛି ଆଉ।
ହୁଁ ହୁଁ। ଆଉ ଘରେ ସବୁ କେମିତି ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହ ସେମିତି ଆଉ। ବାପା ଙ୍କ ଦେହ ଟିକେ ଖରାପ ଅଛି ଆଉ।
ଓ ହୋ।
ହୁଁ ହୁଁ।
ଆଉ ଖାନା ପିନା ଅବିକାର କଣ ଅଛି?
ଏବେ ତ ଖାଇଥିଲି ଶୁନ୍ ପାମ୍ପୁଡ଼ି କି ଆଉ କୁରକୁରି ଖାଇଥିଲି ଆଉ। ୟା ପରେ ଫୁଣି ରୋଷେଇ କରିବୁ ରୁଟି କରିବୁ ତରକାରୀ କରିବୁ ତାପରେ ଯାଇକି ଖାଇବୁ ଆଉ। କିରିକିନା ଖଇବୁ।
ଭଲ।
ହଁ।
ହଁ। ଆଉ ସେ କରେ ଟ୍ରେନ୍ ଫ୍ରେନ୍ ଯିବା ଆସିବା?
ହଁ ଟ୍ରେନ ଯିବା ଆସିବା କରୁଛି ନା?
କେବେ ଗାଁ ଙ୍କୁ?
ଗାଁ କୁ ଗଲା ବେଳକୁ ଟିକେ ଲେଟ ହବ ଆଉ।
ଉ ହୁଁ। ଭଲ ଆଉ।
କଣ କଣ ସବୁ ଦେଖି ଦଶ ଦିନ ସ୍ଥାନ ଅଛି।
ଆମର ଏକର କିଛି ସେମିତି ଦର୍ଶନୀୟ ସ୍ଥାନ ନାହିଁ।
ଆଉ ଖାଲି ଆପଣଙ୍କୁ ମରୁଭୂମି ଯାନ୍ତି।
ଗାଉଁଲି ଗାଁରୁ ବିଲପ୍ କରୁ।
ଓହୋ। ଗାଁରେ ବଲେ ମଫ ସଲିି ଏରିଆ?
ହଁ।
ଓହୋ। ଆଉ ଆପଣଙ୍କ ଆଡେ ତ ଭଲ ମଫସଲି ଏରିଆ ହେଲେ ପାହାଡ ପର୍ବତରେ ଜଙ୍ଗଲ ଗଛରେ ତ ଥିବ?
ହଁ ପାହାଡ ପର୍ବତ ଅଛି। ଗଛ ଅଛି, ଜଙ୍ଗଲ ଅଛି। ଆଉ ବିଲ ଫିଲ ଏବେ ଚାଷ ଆରମ୍ଭ ହେଇଗଲାଣି।
ଓହୋ।
ହୁଁ। ହୁଁ ଆଉ? ଆଉ ସେଠି ରୁମ ରେ କେତେ ଜଣ ରହୁଛ?
ଆମ ରୁମ୍ ରେ ଚାରି ଜଣ ରହୁଛୁ। ଆଉ ଆମ ପାଖରେ ପିଲା ରହୁଛନ୍ତି। ଏଠି ମିନି ମମ୍ ସତୁରି ଅସି
ଆ ରୁମ୍ ଫିସ୍ କେତେ ନେଉଛନ୍ତି?
ହଁ ସେମିତି ନେଉଛନ୍ତି ଆଉ।
ଆଚ୍ଛା। ମାନେ କମ୍ ନା ଅଧିକ।
ହଁ ସେଇ ମଝିଟା ନୋଉଚନ୍ତି ଆଉ।
ମିଡିୟମ ତାହାଲେ।
ହଁ।
ଉଁହୁଁ ହୁଁ ଭଲ ଆଉ।
ହଁ ଆଉ ଆପଣ ଆପଣଙ୍କୁ ପିଜୁଳି ଖାଇବାକୁ ଭଲ ଲାଗେ ନା ଭଲ ଲାଗେନି।
ଉଁ
ପିଜୁଳି ଖାଇବା ପାଇଁ ଆପଣଙ୍କୁ ଭଲ ଲାଗେ ନା ଭଲ ଲାଗେନି।
ନେଟୱର୍କ ର ଈଶୁ
ଶୁବିଲା।
ହଁ।
ଆପଣଙ୍କୁ ପିଜୁଳି ଖାଇବା ପାଇଁ ଭଲ ଲାଗେ ନା ଭଲ ଲାଗେନି।
ଉଁହୁଁ ହଁ।
ଅହଁ ଆଉ ଆମ୍ବ ଆମ୍ବ ଟଙ୍କାଟେ କେତେ କଣ ଆମ୍ବ ହେଇଥିଲା।
ଆମ୍ବ ଆମ୍ବ ତ ମୁଁ ଖାଇନି ଆଉ ଆମ୍ବ ସିଯିନରେ ମୁଁ ଗାଁରେ ନଥିଲି। ବାହାରେଥିଲି ଆଉ।
ଅହଁ ଟୋଟାଲି କଣ ଆପଣ ଆମ୍ବ ଖାଆନ୍ତିନି?
ଅଁ ଖାଏ ସେମିତି ଆଉ।
ଆ ଏବେ ତ ଆମ୍ବ ସରି ଆସିଲାଣି ତଥାବି ଖାଇଦୋଉନାହାନ୍ତି ଅଛି ତ ଆମ୍ବ।
ନାଇଁ ଆମ୍ବ ଖାଏନି ବାପା ଖାଉଚନ୍ତି ଆଉ।
ଆପଣଙ୍କ ତ ବାପା ସବୁ ଖାଉଚନ୍ତି ଆପଣ କଣ ଖାଆନ୍ତି।
ହୁଁ ଘର
ପବନ ଆହାର ଓହୋ ମୁଁ ଭାବିଲି ପବନ ଆହାର କରୁଛନ୍ତି ବୋଧେ।
ଯାହା ଭାବି ପାରିବ।
ଅହଁ।
ହୁଁ।
ହୋଉ ଆଉ ଆପଣ କ୍ରିକେଟ ଖେଳନ୍ତିନି ବୋଧେ?
ନାଇଁ କ୍ରିକେଟ ଖେଳ ହେଇନି ବନ୍ଦ ଅଛି ଆଉ। କେତୋବେଳେ କେମିତି ନର୍ମାଲ୍ ମୁଁ ଖେଳିଦିଏ ଆଉ।
ଅହଁ ବନ୍ଦ ଅଛି କଁ ପାଇଁ।
ବର୍ଷା ସିଜିନ ଟା ଟିକେ ବନ୍ଦ ରହିବ ନା।
ଅହଁ ଆପଣଙ୍କ ଆଡେ ଚାର୍ଟା ବେଳେ ପା ବର୍ଷା ହୋଉନଥିଲା ନା ହୋଉଥୁଲା।
ଲା ଆମର ଷ୍ଟାର୍ଟ ହେଲା କେତୁଟା। ବର୍ଷା ଷ୍ଟାର୍ଟ ହେଇଛି ଆଜି ତିନିଟା ଦିଟା।
ଅହଁ ଆଉ ଶେଷ ହେଲା କେତୋବୋଳେ।
ଶେଷ ହେଲା ତିନିଟା ହେଲା ସାଢ଼େ ପାଞ୍ଚେ ସେ ସାଢେ ଚାରିଟା ଚାର୍ଟା ପଇଁଚାଳିଶି ପାଖାପାଖି ଆଉ।
ଅହଁ।
ହୁଁ।
ଆଉ ଆପଣଙ୍କ ଆଡେ କଣ ସବୁ ପୂଜା ପର୍ବ ପାଳନ କରାଯାଏ।
ଆମର ଏକରେ ଗଣେଶ ପୂଜା ବୋହୁତ ଧୁମଧାମରେ ହୁଏ।
ଅହଁ ଗଣେଶ ପୂଜା କେମିତି କଣ କରନ୍ତେ ଟିକେ କୁହନ୍ତୁ ତ?
ଆମର ଏକରେ ଡିଜେ ଫିଜେ ସବୁ ହାଇ ଲେବୁଲ୍ ର ଡିଜେ ଆସେ। ମାନେ ପଇସା ଟିକେ ଅଧିକାଂଶ ଡେକୋରେସନ ଡିଯେ ଉପରେ ଖର୍ଚ୍ଚ ହୁଏ।
ଅହଁ।
ହୁଁ। ଆହାଉ।
ଆଉ ଭୋଗୋ ଫୋଗୋ ସବୁ କରନ୍ତିନି ଆମର ଏପଟେ ହୁଁ ଯୋ ନୂଆଖାଇ ପର୍ବ।
ଛା। ଉଁ ଉଁ ଉଁ।
ନୂଆଖାଇ ପାଳନ କରିଛି ସମ ଏ ଯୋଉ ଏପଟେ ଆଉ।
ହୁଁ ହୁଁ ଭଲ ଆଉ।
ହଁ।
ଆଉ ଆପଣଙ୍କ ଗାଁ କଥା ଟିକେ କୁହନ୍ତୁ।
ଉଁ ଗାଁ କଥା ଗାଁ ରେ ନଈବଢି ହେଇଥାନ୍ତା କିନ୍ତୁ ହେଲାନି। ବର୍ଷା ଅଧାରୁ ଛାଡିଗଲା।
ଆଁ ହାଁ। ଆଉ କୋଉ ଦିନ ବର୍ଷା ଆ ପୁଣି ହେଲେ ନଈବଢି ହବ ବୋଧେ ଆଉ ନଈବଢିରେ ଆପଣ ଡଙ୍ଗା ଭସାନ୍ତି ନା?
ନାଇଁ ଆମେ ଡଙ୍ଗା ଆଉ ଭସଉନୁ ଆମେ ଛୁଆ ହେଇକି ଆଉ ନାଁଉ। ଛୁଆ ଥିଲୁ ହଁ ସେ ଛୁଆ ବେଳର କଥା ମନେ ପଡୁଥିଲା। ହଁ ଡଙ୍ଗା ଫଙ୍ଗା ଭସଉ ଥିଲୁ।
ହଁ ହଁ ଆଉ ଆପଣ ଛୁଆ ନଥିଲେ କଣ ଭସେଇଲେ ହବନି କି?
ହୁଁ ନାଁ।
ଓ ହୋ।
ଆଉ କଣ ଭସେଇବା?
ହଁ ଭସେଇଲେ ଆପଣଙ୍କ ବୁଢା ହେଇଯାଉଛନ୍ତି କିନ୍ତୁ ସବୁବେଳେ ଛୁଆ ପିଲା ଦିନ ରଖିବା କଥା ହୁଁ।
ବୁଢା ଭେଣ୍ଡା ଟୋକାଟେ ହେଲାଣି ହଁ।
ହଉ ଆପଣ କଣ କରୁଛନ୍ତି କରନ୍ତୁ ରଖୁଛି ପରେ ଫୋନ୍ କରୁଛି।
ହଉ।
ହଁ ଧନ୍ୟବାଦ୍।